ହ୍ୟାଲୋ।
ହ୍ୟାଲୋ। ଶୁଭ ସନ୍ଧ୍ୟା, ହଁ ଶୁଭୁଛି।
କ୍ଳିଅର ଅ-ଅ-ଅ ଭଲରେ ଶୁଭୁଛି?
ହଁ।
ଆଉ କଣ କରୁଛୁ ଏବେ?
ଏ କିଛି ନାହିଁ ମ ଏମିତି ବସିଥିଲି ଆଉ। ବସିଥିଲି କୋହନାସି ନା ଆସିକି ଥକିକି ବସିଥିଲି ଆଉ ବାହାର ର ସାଇଡ ରୁ ଗୋଟେ କେତେ ଜୋରେ ଶବ୍ଦ ହ ଶବ୍ଦ ହଉଛି କଣ ହଉଛି ଜାଣିଛ? ଝଗଡ଼ା ଲାଗୁଛନ୍ତି ସିଏ-ଏ-ଏ-ଏ-ଏ ମା ପି ଆରେ-ଏ-ଏ-ଏ-ଏ ସିଏ ପୁରା ନିଶା କରିକି ଆସିଛି ତ ସେଇଥିପାଇଁ ଆଉ ଝଗଡା ଲାଗୁ ଥିଲେ କିଛି ଶାନ୍ତି ନାହିଁ ଏଇ ଲୋକମାନଙ୍କ ପାଇଁ ତ ନା ତାଙ୍କ ପରିବାର ଲୋକ ଶାନ୍ତିରେ ରହୁଛନ୍ତି ନା ତାଙ୍କ ତାଙ୍କ ପାଖରେ ଯିଏ ରହୁଛନ୍ତି ସୋମନେ ଶାନ୍ତିରେ ରହିପାରୁଛନ୍ତି।
ହଁ ପରା ଏଇ ଯୋ-ଓ-ଓ-ଓ ମଦ ପିଇବାର ଯୋ ଇନି ନିଶା ଲାଗିଛି ଆଉ ଯିଏ ଉଡେ ଉଡେ ସେ ଲୋକ ପାଇଁ ନାଇଁ ପୁରା ତାର ପୁରା ପରିବାର ପାଇଁ ଆରେ ଗୋଟେ ଗୋଟେ-ଏ-ଏ-ଏ ପରିବାର ଭାଙ୍ଗିବା ସହିତ ସମାନ ହେଇଯାଉଛି।
ହଁ ପୁରା କୁହନି ପୁରା ଆ ନିଜ ପରିବାରକୁ ସେ-ଏ-ଏ ତ ଯାହା ସେମାନେ ବହୁତ କିଛି-ଇ-ଇ-ଇ ସମ୍ମୁଖୀନ କରିବାକୁ ପଡ଼େ ତାଙ୍କୁ, ତାଙ୍କ ଛୁଆ ବି ଯୋଉମାନେ ବି ଆସୁଛନ୍ତି ଆଗ ପିଢିକୁ, ସେମାନେ ବି ସେଇ ଜିନିଷ ସବୁ ଶିଖୁଛନ୍ତି। ନିଜ-ଅ-ଅ-ଅ ବାପାଙ୍କଠୁ ବାପା
ଭାଇ ହଉ, ବଡ ଘରର ବଡ ଲୋକ କେହି ବି ସେଇ ଜିନିଷ କଲେ ଛୋଟ ଛୁଆ ଯିଏ ବି ଥିବେ ମାନେ ସେଗୁଡାକ ସବୁ ତାଙ୍କ ଉପରେ ପ୍ରଭାବିତ ପକାଏ। ହେଲେ-ଏ-ଏ ସେମାନଙ୍କୁ ତ କିଏ ବୁଝେଇବା ପାଇଁ ନଥାନ୍ତି, ଯୋଉମାନେ ନିଶା କରନ୍ତି। ସେମାନେ ତାଙ୍କ ଇଚ୍ଛାରେ ହିଁ ତାଙ୍କ ଇଏରେ କରନ୍ତି। ଏଇ ପାଇଁ ଏମତିରେ ବି ଥକା ହୋଇ ଥିଲେ ସେଇଗୁଡାକ ଶୁଣିକି ଆହୁରି ବିରକ୍ତି ଲାଗୁଥିଲା ଆଉ, ତମେ କଲ୍ କଲ। ତମକୁ କଣ ଲାଗେ ଏଇ ଯୋଉ। ଯୋଉ ଯୋଉମାନେ। ମାନେ ସେଇଟା ସରକାର ତା ପାଇଁ କିଛି ଭଲ ନିୟମ କରୁଛି ତମକୁ ଲାଗୁଛି।
ସରକାର ଚାହିଁଲେ କଣ ବନ୍ଦ କରି- କରି ପାରିବନି ଏଇଗୁଡାକ ନିସା ଦ୍ରବ୍ୟ କିଛି ବି ଚାହିଁଲେ ବନ୍ଦ କରିପାରିବନି।
କାଇଁ ଉଁ କହିବାକୁ ଗଲେ ନିଶା ଦ୍ରବ୍ୟ ଗୋଟେ ଗୋଟେ ନିଶା ଯୋଡା ଗୋଟେ ତମ୍ବାଖୁ ଜିନିଷ ଗୁଡା ସେ କଣ କରେ ମଣିଷକୁ ଗୋଟେ ମାନେ ତାର ଅଭ୍ୟାସ ପକେଇ ଦିଏ ନା ଗୋଟେ ମଣିଷ ଦେଖ ଗୋ ପ୍ରଥମ କରି ତ ତାକୁ ଖାଲି ମଜା ଲାଗିବ କି ନିଶ୍ୱାସ ମାନେ ନିଶା କରିବାକୁ ମାନେ ଏମିତି ମଜା ଲାଗିବ ପ୍ରଥମେ ପ୍ରଥମେ ତାପରେ କିଛି ଦିନ ପରେ ତାକୁ ପୁରା ତାର ଲପ ଲାଗିଯିବ ତାର ଅଭ୍ୟାସ ହେଇଯିବ କି ଯେ ମୁଁ ସଦାବେଳେ ବିଶ୍ୱାସ କରିବି କିନ୍ତୁ କହିବାକୁ ଗଲେ ସରକାର ବହୁତ ଗୁଡେ କାର୍ଯ୍ୟ କରିଚି ନିଶା ର ରଖିବାକୁ ଯେମିତି କି ଯେ ଏଇ ଯୋଉ ପୁଡିଆ ସିଗରେଟ୍ ବିଡି ଏ ସବୁ ମାନେ ସିଏ ସରକାର ନିୟମ କରିଚନ୍ତି ଯେ ଅଠର ବର୍ଷରୁ ଉର୍ଦ୍ଧ୍ୱ ଲୋକ ମାନେ ସେହିଁ ଏଇଟା ପିଇ ପାରିବେ ଛୋଟ ଛୁଆ ମାନେ ଏଇ ଯାକ ଗ୍ରହଣ କରିପାରିବେ ନାହିଁ। ଆଉ ତାପରେ ଯୋଉ ଛୋ ସ୍କୁଲ କଲେଜ ଏସବୁ ଯୋଉ ବିଶ୍ୱବିଦ୍ୟାଳୟରେ ଯୋଉ ଆମର ନିଶା ଦ୍ରବ୍ୟ ବ୍ୟାପୁଚି ତାକୁ ରୋକିବା ତା ପାଇଁ ସେ ସରକାର ଏଇଟା ନିୟମ ବନେଇଚି କି ଯେ ତମେ କଲେଜ କି ସ୍କୁଲ କି ବିଶ୍ୱବିଦ୍ୟାଳୟ ଆଖ ପାଖରେ ତମେ ହିଁ ବିଡି ଦୋକାନ ବନେଇ ପାରିବନି ମଦ ଦୋକାନ ବନେଇ ପାରିବନି ସିଗରେଟ୍ ଦୋକାନ ବନେଇ ପାରିବନି। ତାପରେ ଉଁ ସେ ସରକାର ବହୁତ କିଛି ସର୍ଭେ ବି କରୁଚି କି ଯେ ଆମେ କେମିତି ଯୋଉ ମାନେ ଓଶାରେ ମାନେ ପୀଡିତ ଅଛନ୍ତି ଲୋକମାନେ ସେମାନଙ୍କୁ କେମତି ବଞ୍ଚେଇବା ସେମାନେ ସେମାନଙ୍କୁ କେମିତି ଉଦ୍ଧାର କରିବା ସେଟା ପାଇଁ ବହୁତ୍ ସର୍ଭେ କରୁଚି ସେମାନଙ୍କୁ ବହୁତ୍ ମାନେ ମେ ସ୍ପେସାଲ୍ ଟ୍ରିଟମେଣ୍ଟ ଚାଲିଚି ସେମିତି ବହୁତ୍ କିଛି ଚାଲିଚି ଗମେଣ୍ଟ ବହୁତ ପଦକ୍ଷେପ ବି ନଉଚି।
ମତେ ଲାଗେ କି ସରକାର କୁ ଆହୁରି କିଛି ବହୁତ ଭଲ ପଦକ୍ଷେପ ନେବା ଦରକାର ଏବେ ଦେଖ ମୁଁ ଗୋଟେ କହୁଚି ତମେ ଯୋଉଟା କହିଲ ଠିକ ଅଛି ସରକାର କିଛି କିଛି ପଦକ୍ଷେପ ନେଇଛି ଏବେ ଗାଁ ହଉ କୋଉଠି ବି ଯୋଉ ଗରିବ ଲୋକଟେ ଥିବ ସେ କଣ ନିଜକୁ ପୋଶିବା ପାଇଁ ନିଜକୁ ନିଜ ଦିମୁଠା ଖାଇ ପାଇଁ ବା ନିଜ ପେଟକୁ ଦେବା ପାଇଁ ସିଏ କିଛି ଛୋଟ ଛୋଟ ଜିନିଷ ଉଁ ସେଇ ନିଶା ଦ୍ରବ୍ୟ କିଛି ଆଣିକି ସିଏ ଯେତେବେଳେ ବିକ୍ରି କରେ ଯେତେବେଳେ ପୋଲିସ୍ କୁ ଏ କଥା ଜଣା ପଡେ ତ ତାକୁ ତାକୁ ସେ ବାଡେଇକି ନେଇକି ଥାନାକୁ ନେଇକି ଜେଲରେ ରଖିଦିଏ ଠିକ୍ ଅଛି ସେ ଲୋକ ଲୋକଟା ଭୁଲ କଲା ଆଛା ସେଇ ଯୋଉ ଲୋକ ପଇସା ଦେଇକି ଯିଏ ଆଗରୁ ଥାଏ ପଇସା ଦେଇକି ତାଙ୍କର ଯୋଉ ଲାଇସେନ୍ସ କରନ୍ତି ମଦ ଦୋକାନ କରନ୍ତି ବାହାରେ ପୁରା ଖୋଲା ଖୋଲି ପୋଲିସ୍ ସେଇପଟେ ଯାଏ କିଛି କୁହେନି। ଆଚ୍ଛା ସେମାନେ ଯୋଉମାନେ ଲାଇସେନ୍ସ ନେଇଥାନ୍ତି ସେମାନେ କଣ ଯିଏ ତାଙ୍କଠୁ ମଦ ତ ସେ କିଛି ବି କରେ ତାଙ୍କୁ ବି କଣ ଲାଇସେନ୍ସ ଦେଇ ଦିଅନ୍ତି କି ନା ଏଇ ଆମେ ଲାଇସେନ୍ସ ରଖି ତମେ ଆମ ଦୋକାନରୁ ପିଇଲେ ତମର ଦେହ ଖରାପ ହବନି ତମେ ଭଲରେ ରହିବ ଏଇଟା ତ ସର ସରକାର ଭୁଲ୍ କରୁଛି ନା ଯେତେବେଳେ ନିଶାଦ୍ରବ୍ୟ କୁ ଆଁ ପୁରା ମନା ହିଁ ହଉଛି ତ ଲାଇସେନ୍ସ ହିଁ କ କଣ ପାଇଁ ତମେ କିଛି ରଖୁଛ କିଛି କରୁଛ ମଦ ଦୋକାନ ଖୋଲିବାକୁ। ତାଙ୍କୁ ପ ଦଉଛ କିଛି ବି ନା ମନା କରିବା କଥା ନା। ସେମାନେ ନା ସେଇ ପଦକ୍ଷେପ ଟା ନଉନାହାନ୍ତି ସେଇଥିପାଇଁ ମତେ ଲାଗୁଛି କି ସରକାର ଆହୁରି କିଛି ଭଲ ପଦକ୍ଷେପ ନେବା ଦରକାର ଯେମିତି କି ଯିଏ ଦେଖ ଧନୀ ଲୋକ ଧନୀ ହେଇ ହେଇଯାଏ ମଦ ଦୋକାନ ଆହୁରି ଆହୁରି ଗୋଟେ ଖୋଲିକି ଯାଏ କିନ୍ତୁ ଗୋଟେ ଗରିବ ହିଁ ଏଇ ଜାଗାରେ ଅ ଗରିବ ହିଁ ଦୋଷୀ ହେଇକି ରହିଯାଏ। ତ ମତେ ଲାଗେ କି କିଛି ଆଉ ଟି କି କିଛି ସରକାର ପଦକ୍ଷେପ ନେବା ଦରକାର ପୁରା ହିଁ ମଦ ଦୋକାନ ବନ୍ଦ କରିଦେବା ଦରକାର। ଯେମତି ଏବେ ଆମର ବନ୍ଦ ହେଇଥିଲା ନା। ହଁ ଏବେ ଆମର ଗୋଟେ କଣ ବନ୍ଦ ହେଇଯାଇଥିଲା ନା ପୁରା ହୁଁ।
ହଁ ଏବେ ମଝିରେ ବନ୍ଦ ହେଇଯାଇଥିଲା କିନ୍ତୁ ଏବେ ପୁଣି ଆଉ ଥରେ ସିଗାରେଟ୍ ମଦ ବିକିବା ଆରମ୍ଭ ହୋଇଯାଇଚି ତମେ ଯେମତି କହିଲ କି ଯେ ସରକାର ନିଜେ ଅନୁମାତି ନୁମତି ଦଉଚି କି ଯେ ତମେ ଏଇ ମଦ ବେପାର କର ତମେ ସିଗରେଟ୍ ବେପାର ବେପାର କର ସେଟା ସରକାର ନିଜ ଅନୁମତି ଦଉଚି ଯେ ସେମିତି କି ମୁଁ ବି ଏବେ ମଝିରେ କଣ ହେଇଚି ଇ ଏଇ ଆଖ ପାଖରେ ମାନେ ମୁଁ ଯଉ ସ୍ଥାନରେ ରହୁଚି ସେ ଆଖପାଖରେ ହିଁ ଗୋଟେ ଲୋକଟେ ତାର ନିଜ ଦୋ କାନ୍ ରେ ସିଏ କଣ କରୁଥିଲା ଲୁଚେଇକିନା ଗଞ୍ଜିେଇ ବିକ୍ରି କରୁଥିଲା। ହେଲା ସେ ଗଞ୍ଜେଇ ବିକ୍ରୀ କରୁଥିଲା କିଛି ଦିନ ପରେ ସେଇ ଗଞ୍ଜେଇରେ ଧରା ବି ପଡିଲା କିନ୍ତୁ ଧରା ପଡିଲା କିଛିଟା ଦିନ ସେ ଜେଲ ରହିଚି କିଛି ଦିନ ପରେ ତାକୁ ବେଲ ମିଳିଗଲା ହେଲା ପରେ ମାନେ ସେଇଟା ଏଇଟା ଗୋଟେ ବହୁତ ବଡ ଅସୁବିଧା କି ଯେ ଯୋଉମାନେ ପଇସା ଥାଆନ୍ତି ଆଉ ଯୋଉମାନେ ଆ ମ୍ ପାଖରେ ପାୱାର ଥାଏ ଆଁ ସେମାନଙ୍କୁ ସେମାନଙ୍କୁ ଟିକେ ଅଟକି ବହୁତ କଷ୍ଟକ ହେଇ ଯାଉଚି ଯେ ଆମକୁ ସରକାର ବି ଏଇ ସବୁ ବିଷୟରେ ବହୁତ ପଦକ୍ଷେପ ନେବା କଥା କାରଣ ଆଗର ଏ ବର ଶିଶୁ ଯୁବତୀ ମାନେ ଯଦି ନିଶା ଦ୍ରବ୍ୟରୁ ଏଇ ସବୁ ଜିନିଷ ରୁ ଯଦି ଏହାର ନ ପାଇଲେ ତ ଭବିଷ୍ୟତରେ ବହୁତ ଅସୁବିଧା ହବ ଛୁଆମାନେ ଏଇ ଯାକ ସବୁ ଶିଖିବେ ଛୁଆ ମାନେ ସେତେଲେବେଳେ କଣ ଆମେ ମାନେ ଯାହା କରୁଚୁ ଆମେ ଦେଖିକି ନାହିଁ ଆମର ଛୁଆ ମାନେ ତାହା କରନ୍ତି ନା ଯଦି ଏଇ ଜାଗ ସବୁ ସ ସେମାନେ ଦେଖିଲେ ତ ସେମାନଙ୍କ ଉପରେ ଯାହାହଲେ ବି ପ୍ରଭାବ ପଡିବ ହିଁ ତ ସେଥିପାଇଁ ଆମକୁ ଏଇଟା ଯେ କେବଳ ସରକାର ଉପରେ ହିଁ ନିର୍ଭର ନ ରହିକି କିଛି ଆମକୁ ବି ପଦକ୍ଷେପ ନେବା କଥା ଆମକୁ ବି ଲୋକମାନକୁ ବୁଝିବା କଥା ଆଉ ଯୋଉ ଲୋକମାନେ ଭାବୁଚନ୍ତି ମାନେ ନିଶାରେ ପୁରା ନିବିଡି ସିଏ ତ ହେଇସାରିଚନ୍ତି। ସେମାନଙ୍କୁ ବି ନିଜେ ନିଜେ ଚେଷ୍ଟା କରିବା କଥା କି ଯେ ଆମେ କେମିତି ଆମ ଛୁଆ ଆମର ଘର ଲୋକ ଆମ ଫ୍ୟାମିଲି ପାଇଁ କିଛି ବି ଆମେ ଗୋଟେ କରିପାରିବା କେମିତି ନିଜେ ନିଜ ଅ ର ଏଇଟା ଗୋଟେ ନିଶା ଦ୍ରବ୍ୟରୁ କିଛି ମୁକ୍ତ ମାରିବା ଉ ଉମୁକ୍ତ ହେବାକୁ ଚେ ଷ୍ଟା କରିବା ଦ୍ବାରା ନିଜରୁ ବି ଟିକେ ଆରମ୍ଭ କରିବା କଥା ବୁଝୁଚ କି ନାଇଁ।
ହଁ ନିଜ ତରଫରୁ ବି ରହିଚି। ଏମିତିରେ ବି ଆମେ ଚାହିଁଲେ ଆମେ ଚାହିଁବା କହିଲ ଆମେ ବୋହୁତ କିଛି କରିପାରିବା। ଏମିତି ନୁହଁ ସରକାର ଉପରେ ହିଁ ଆମେ ନିର୍ଭର ସରକା ର ସରକାର ବନ୍ଦ କରିଦେଲେ। ଆମେ ବନ୍ଦ କରିବା। ଆମେ ଯେହେତୁ ଜାଣି ଚେ କି ସେଇଟା ନିଶା ଦ୍ରବ୍ୟ ସେଇଗୁଡାକ ସେବନ କଲେ ନିଜ ଦେହ ପାଇଁ କେତେ କ୍ଷତିକାରକ ଆମେ ନିଜେ ତ ନିଜର ହାନିକାରକ ପହଞ୍ଚେଇବା। ଆମ ପରିବାର ଆମ ପରିବାରରେ ଯିଏ ବି ବାପା ମା ଭାଇ ଭଉଣୀ ଯିଏ ଯିଏ ବି ଯୋଉ ସେମାନଙ୍କୁ ତାଙ୍କୁ ବି ତାଙ୍କୁ ହାନିକାରକ ପହଞ୍ଚେଇବା ନା ନା ତାଙ୍କ ଆଉ ଯିଏ ବି ମଦ୍ୟପାନ କରୁଚନ୍ତି ତାଙ୍କ ଦେହ ଖରାପ ହେଲେ ପରିବାର ଲୋକ କେବେ ବି ଖୁସିରେ ରହିପାରିବେ କି ନାଇଁ ନା ତମେ କହିଲା ପରେ ସେଇଟା ବି ଠିକ୍ ସରକାର ବି କେତେ ହାତ ରହିବା ଦରକାର ଆମେ ଆଉ ନିଜ ମଣି ଷ ମାନେ ହିଁ ନିଜେ ହିଁ ନିଜେ ହିଁ ସୁଧୁରିବା ଦରକାର। ଏମିତି ନୁହଁ କି ସରକାର କେବଳ ବଦଳିଗଲେ। ସରକାର ତାଙ୍କ କିଛି ନିୟମ ବଦଳେଇ ଦେ ଲେ ଲୋକ ପୁରା ବଦଳଯିବ ଲୋକମାନେ ବି ନିଜେ ନିଜର ସଚେତନ ହେଇକି ନିଜେ ଭା ବିକି ସେଇଟା କଲେ ଏ ଆଗକୁ ଠିକ୍ ଚାଲିବ ହେଲେ ସେମିତି ତ ନିଶା ଦ୍ରବ୍ୟ ତ କମିବ କଣ ଏବେ ଆହୁରି ଆଗକୁ ଆଗ ବୋହୁତ ବଢି ଚାଲିଚି। ଲାଗେନି ହଁ ବୋହୁତ ବଢି ଚାଲଚି ହୁଁ।
କହିବାକୁ ଗଲେ ଏମିତି ଦେଖିବାକୁ ମିଳିଛି କି ଯେ ଆମର ଭାରତ ନିଶା ଦ୍ରବ୍ୟ ବ୍ୟବହାରରେ ବି ଦ୍ୱିତୀୟ ସ୍ଥାନ ରେ ଆଉଛି ହେଲା ପୁରା ମାନେ ଅନ୍ୟ ମାନଙ୍କ ଦେଶ ମାନଙ୍କ ହିସାବରେ। ଦ୍ୱିତୀୟ ଧରଣ ମାନେ ଭାବ ଆମ ଶେଷରେ ଆମେ କେତେ ନିଶା ଦ୍ରବ୍ୟ ଉପରେ ଆମେ ଯୁଡ଼ିତ ହେଇସାରିଛୁ ଏଇଟା ଗୋଟେ ମାନେ ମାନେ କିଛି ଲୋକ ମାନଙ୍କର ତ ସେମାନଙ୍କର ଜୀବନର ମାନେ ଗୋଟେ ଅଙ୍ଗ ହିସାବରେ ସେ ତାଙ୍କେ ନିଶ୍ଵାସ କର ନିଶା କରିବେ ନ ତ ନିଶା ମାନେ ତାଙ୍କେ ବଞ୍ଚିବ ଏମିତି ହଁ କିଛି ମାନେ ପାଗଳ ହେଇଯାଉ ତାଙ୍କର ମତ ବୃଦ୍ଧି ସବୁ ନଷ୍ଟ ହେଇଯାଉଛି ନିଶା ଯୋଗୁ କାହିଁକି କିଛି ଭାବି ପାରନ୍ତିନି। କି ଯେ ଏଇଟା ତାଙ୍କ ଦେହ ପାଇଁ କେତେ ହାନିିକାରକ ତାଙ୍କ ଶରୀର ଉଁ ପାଇଁ କେତେ କେତେ ହାନିିକାରକ ତାଙ୍କ ହୃଦୟ ପାଇଁ କେତେ ହାନିିକାରକ ଏଟା ସାଙ୍ଗେ ସାଙ୍ଗେ ଜାଣିପାରନ୍ତିନି ସେମିତି ଏମିତି କରିକି ବହୁତ ପରିବାର। ବହୁତ ପିଲା ଛୁଆ ତାଙ୍କ ବାପା ମାଙ୍କୁ ବାପାକୁ ଧରି ଦେଇଛନ୍ତି। କିଏ କା ମାଙ୍କୁ ଘରେ ଦେଇଛନ୍ତି ଏମି ବହୁତ ବହୁତ ମାନେ ଏ ନିଃଶା ଦ୍ରବ୍ୟ ଯୋଗୁ ହିଁ ବହୁତ ପରିବାର ନଷ୍ଟ ହେଇପାରିଛି।
ହଁ ସେ ସେଇ ନିଶା ଦ୍ରବ୍ୟ ସବୁଥିର କିଛି ବି ଘରେ ଝଗଡା ହୁଏ କିଛି ବି ହୁଏ ସେ ନିଶା ଦ୍ରବ୍ୟ ପାଇଁ ନା ଏମିତି ନୁହଁ କି ନା ଘରେ କେତେବେଳେ ଯୋଉ ବୁଝାମଣା ହୁଏ। ଝଗଡା ହୁଏ ସେଇଟା କେବଳ ନିଶା ନିଶା କରିକି ଆସିଲେ ସେ ଝଗଡା ହୁଏ ସେ ସେ ଏତିକିରେ ଶେଷ ହଉନି ସେଇ ନିଶ୍ଚୟ ଟା ଭିତରେ ଭିତରେ ମଣିଷର ଶରୀରକୁ ପୁରା ଖାଇଯାଏ। ତ ସେଇଟା ବି ଏବେ ତ ପରିବାର ଯାହା ସମ୍ମୁଖୀନ କରୁଛନ୍ତି କି କିଛି ଅସୁବିଧ ାର ଝଗଡାର ଶାନ୍ତି ରହୁନାହାନ୍ତି ଆଗକୁ ବି ଜଣେ ସେଇ ମଧୁ ପିବ କିଏ ବାପ ବାପା ହଉ ପୁଅ ହଉ ଭାଇ ହଉ ତ ତାଙ୍କ ଜୀବନ ତାଙ୍କ ଶରୀରରେ ସେମିତି କିଛି ଦେହ ବହୁତ ବୋହୁତ କିଛି ହାନିକାରକ ଥାଏ ନା ଆଗକୁ ବୋହୁତ କିଛି ପରିସ୍ଥିତି ଆସିବ ଯୋଉଟା ପାଇଁ ନିଜ ପରିବାର ହିଁ ତାର ସମ୍ମୁଖୀନ ହେବେ। ତ ସେଇଥିପାଇଁ ମତେ ଲାଗେ କି ହଁ ମଣିଷ ବି କିଛି ଚେଷ୍ଟା କରିବା ଦରକାର ଆଉ ସରକାର ବି ଆଉ କିଛି ସରକାର ବି ନୋଉଚନ୍ତି ବୋହୁତ କିଛି ପଦକ୍ଷେପ ଆଉ କିଛି ବି ନେଇପାରିବେ। ହୋଉ ତମ ସହିତ କଥା ହେଇକି ବୋହୁତ ଖୁସି ଲାଗିଲା ବୋହୁତ କଥା କହିଲ ଏ ବିଷୟରେ। ମୁଁ ଭାବୁଥିଲି କି ମୋ ମନରେ ହିଁ ଏଇ କଥା ଆସେ ଜାଣିକି ଖୁସି ଲାଗିଲେ କି ତମେ ଗୋଟେ ମୋ ସାଙ୍ଗ ଙ୍ଗ ଅଛ ତମ ମନରେ ବି ସେଇ କଥା ଆସିଲା। ତ ବୋହୁତ ଖୁସି ଲାଗିଲା ଧନ୍ୟବାଦ ହୋଉ ଧନ୍ୟବାଦ ହଁ।